ହ୍ୟାଲୋ ଭାଇ ଶୁଣିପାରୁଛନ୍ତି? ହ୍ୟାଲୋ। ହ୍ୟାଲୋ।
କଣ କରୁଛନ୍ତି ଭାଇ?
ଭାଇ ଶୁଣିପାରୁଛନ୍ତି? ଭାଇ ଆପଣଙ୍କ ଭୟସ ଆସୁନି।
ମୋବାଇଲ ଭଏସ ଆସୁଛି ତ?
ଭାଇ ଶୁଣିପାରୁଛନ୍ତି? ଭାଇ। ହ୍ୟାଲୋ। ଆପଣ ଶୁଣି ପାରୁଛନ୍ତି?
ହଁ।
ଭାଇ ରେସପନ୍ସ କରନ୍ତୁ।
ଭାଇ କୁହନ୍ତୁ କୁହନ୍ତୁ।
ଭାଇ ରେସପନ୍ସ କରନ୍ତୁ। ଶୁଣି ପାରୁଛନ୍ତି। ହାଲୋ।
ହୁଁ।
ଭାଇ ରେସପନ୍ସ କରନ୍ତୁ। ଆଁ। ହାଲୋ।
ହାଲୋ। ଶୁଣି ପାରୁଛନ୍ତି? ଭଏସ୍ ବ୍ରେକ୍ ହଉଛି। କଟି କଟି ଯାଉଛି। ହାଲୋ।
ଆଚ୍ଛା।
ଶୁଣି ପାରୁଛନ୍ତି ତ ଏଥର।
ଆଉ କୁଆଡ଼େ ଯାଇ ନାହାନ୍ତି ବୁଲିବାକୁ?
ହଁ, ଭଏସ୍ ଧୀରେ ଧୀରେ ଆସୁଛି ଏବେ। ଆପଣ ନେଟୱାର୍କ କଭରେଜ ଏରିଆ ଭିତରକୁ ଆସନ୍ତୁ। ଆଉ ଭାଇ ନମସ୍କାର। ହାଲୋ। ହାଲୋ।
ହାଲୋ।
ଭାଇ ନମସ୍କାର। ଭାଇ ଶୁଣି ପାରୁଛନ୍ତି ଆଜ୍ଞା। କୁହନ୍ତୁ।
ହଁ।
ଭାଇ ରେସପନ୍ସ କରନ୍ତୁ।
ଘରେ କିଏ କିଏ ସବୁ ଅଛନ୍ତି।
ଆଜ୍ଞା। ଭାଇ ଶୁଣି ପାରୁଛନ୍ତି।
ବର୍ଷା ତ ପ୍ରବଳ ଲାଗି ରହିଛି।
ଆପଣଙ୍କର କୌଣସି ପ୍ରକାର ଭଏସ୍ ସ ଠିକ୍ ରେ ମୁଁ ଶୁଣି ପାରୁ ନଥିବାରୁ ଶୁଣି ପାରୁଛନ୍ତି।
ମୁ ଏଇଠି ବସି ପାଠ ପଢୁଛି, ଆଉ ମୋ ଘର ଖୋର୍ଦ୍ଧା।
ହଁ, ଭଏସ କ୍ଲିୟର ଆସୁନି ଟିକେ ଜୋରେ କୁହନ୍ତୁ।
ହଁ‌।
ଭାଇ ନମସ୍କାର।
କହୁନାହାନ୍ତି।
ଆହ।
ଭାଇ।
ବର୍ଷା ଟା ଦେଖୁନ ଛାଡ଼ୁନି ବାହାରକୁ ଯାଇ ଏବେ ସାଙ୍ଗେ ସାଙ୍ଗେ ଛାଡିଥିଲା ପୁଣି ପୁଣିଥରେ ବର୍ଷା ହେଲାଣି କୁଆଡେ ଯିବ ଆଜ୍ଞା।
ବର୍ତ୍ତମାନ ଶୁଣିପାରିଲେ।
ହାଲୋ କୁହନ୍ତୁ।
ରେସ୍ପନ୍ସ କରନ୍ତୁ।
କୌଣସି ପ୍ରକାର ସଠିକ୍ ରେସପନ୍ସ ଆସୁନି, ତେଣୁ ମୁଁ କଲ୍ ଟି କାଟିବା ପାଇଁ ବାଧ୍ୟତାମୂଳକ।
ଆଛା, ହଁ